ହଁ ଆଉ କଣ କରୁଛ?
ହଁ କରିବା ଏବେ ଟିକେ ଏଇ ଘରେ ଖରା ହଉଛି ଘରେ ବସଛି ଆଉ
ଖାଇ ସାରିଲଣି ନା
ହଁ ଖାଇସାରିଲିଣି।
ହଁ ଆଜି କଣ ଖାଇଲ?
ଭାତ ହେଇଥିଲା ମାଛ ତରକାରୀ ଆଉ ପୋଟଳ ଆଳୁ ଭଜା ଆଉ ଶାଗ ଭଜା।
ତ ବଢିଆ ଆଉ ଆଉ ଗରମ କେମିତି ହଉଚି
ଆରେ ଗରମ ତ ହଉଛି କଣ ଦି ଦିନ ହେଲାଣିି ଟିକେ କମି ଯାଇଥିଲା ମଝିରେ, ପୁଣି କାଲିଠୁ ଆଜି ହଉଚି ଗରମ ଆଉ।
ହଁ।
ଖରା ଜୋରେ ହଉଚି।
କଣ ନଈ ପଇ କିଛି ନାହିଁ ନା?
ନାଇଁ ଆମର ନଈ ନାଇଁ, ଆମର ଜଙ୍ଗଲ ବଣ
ହୁଁ ଆଉ ତମ ଜଙ୍ଗଲରେ କଣ ଗୋଟେ ମୁଁ ସେଇପଟେ କାଲି ଯାଇଥିଲି ଯେ ଦେଖିଲି ସେ ଯୋଉ ଜଙ୍ଗଲରେ ନୁହେଁ ଶାଳୁଆ ଗଛ ସବୁ ଲାଗିଚି ନା? ସେ ଶାଳୁଆ ଗଛରୁ ହଁ।
ହୁଁ, ଶାଳୁଆ ଗଛ ସବୁ ଆମର ଅଛି ସେ ବଣରେ।
ହୁଁ, ହୁଁ।
ସେଇ ଶାଳୁଆ ବଣରେ ଆମର ର ଠାକୁରାଣୀ ବି ଅଛନ୍ତି।
କି ଠାକୁରାଣୀ?
ଆମର ତାରିଣୀ ଠାକୁର ଅଛନ୍ତି, ମା ତାରିଣୀ।
ଓହୋ ଆଉ ଯଉ ହଁ କୁହ।
ହଁ ଅଛନ୍ତି ଠାକୁର ସେଠି ଆମର ସେଟା ଏବେ ମନ୍ଦିର ହେଇଗଲାଣି ବହୁତ ଲୋକ ସେଠି ଆସିକି ବି ଛାଇ ଅଛି ବୋଲି ଲୋକ ସେଠି ବସୁଚନ୍ତି। ଭଲ ଜାଗାଟା ବୁଲା।
କହିଲି ଯେ ସେ ଯୋଉ ସାରୁୁଆ ଗଛ ଲାଗିନି ନା। ସେଥିରେ ଶାଳୁଆ ମଞ୍ଜି ଯା ଖସୁଚି ସେଟା କଣ ଲୋକ ଆଣିକି କଣ କରୁଛନ୍ତି ସେରା।
ସେ ପତର ଆଣିକି ଖଲି ଫଲି କରନ୍ତି।
ହୁଁ।
ଉ ଫରେଷ୍ଟ ବାଲା ଜଗି ଚନ୍ତି ତ କାଠ ପାାଠ ଆଉ ଆଣି ହଉନି। ଉ ମଞ୍ଜି କାଇଁ ଆଣୁଚନ୍ତି କିଏ ମୁଁ ଜାଣିନି।
ନା ମୁଁ କାଲି ଦେଖିଲି ଯେ ହଁ ସେ ଯଉ ମଞ୍ଜି ଗୁଡା ନୁହେଁ ସେଗୁଡ଼ା ରାସ୍ତା ସାଇଡରେ ଏପଟ ସଡରେ ଆମ ଆଡେ ଆସିଲା ବ ରାସ୍ତା ସାଇଡ ଯଉ ଜଙ୍ଗଲ ଅଛି ସେଇଠି କଣ କହିଲ ପଡି ସେ ସବୁ ଶାଳୁଆ ମଞ୍ଜି ହୁଡା ଆ ମୁଁ ପଚାରିଲି ଯେ ଏଇ ବାପାଙ୍କୁ ପଚାର ଥିଲି ଯେ ସେ କହିଲେ ଯେ ଶାଳୁଆ ମଞ୍ଜି ଏରା ଏଟା ନେଇକି କଣ ବନସ୍ପତି ଘିଅ କରାହବ ଆଉ ହଉଚି ସେଗୁଡାକ କଣ କହିଲ ସେଟା ରାସ୍ତାରେ ସବୁ ଶୁଖେଇ ଦେଇଥାନ୍ତି କହିଲେ ଆମକୁ ଗୋଟେ ଲୋକଟେ କହିଲା ନେଇଟ ଚଢେଇକି ଗାଡି ଆଉ ଦି ତିନି ଜଣଙ୍କୁ ଦେଖି କି ରେ ହ ସବୁ ଚରି କିି ମାନେ ଶିଳୁପୁଆରେ ଧରିକି ରାସ୍ତା ଉପରେ ତାକୁ ଚୁରିକି ତାର କଣ ମଞ୍ଜି ବୋଧେ ବାହାର କରୁଚନ୍ତି। କରିକି ବୋଧେ ବିକ୍ରି କରିବେ କି କଣ ଏମିତି ଆଉ।
ଆଚ୍ଛା କେତେ ଉପକାର ଜିନିଷ ବି ଅଛି ଜଙ୍ଗଲରେ ସବୁ ଚେରମୂଳ ବି ଔଷଧୀୟ ହଉଛି।
ହୁଁ।
ଚେରା ସବୁ ଆଉ ଖାଲି ତ ଆମେ କହିବାକୁ ପନ ନାହିଁ ନା ଶାଳୁଆ ଗଛ ବହୁତ ପ୍ରକାର ଗଛ ବଣରେ ମିଳିବ ଦେଖିବାକୁ ମିଳୁଛି। ଆଉ ଆମର ସେ ବଣ ଜଙ୍ଗଲର ଉପର ଅ ଅଛନ୍ତି ଆମର ଠାକୁରାଣୀ ସେଠି ପୂଜା ପାଆନ୍ତି ପ୍ରଥମାଷ୍ଟମୀରେ।
ହୁଁ।
ହଁ ଆମର ସେଇଟା ଗୋଟେ ନିୟମ ଅଛି। ପ୍ରଥମାଷ୍ଟମୀରେ ଆମର ହୁରି ଚଢନ୍ତି।
ହୁଁ।
ବହୁତ ଲୋକ ଆସନ୍ତି ସବୁଆଡୁ ସେଟା ଗଟେ ଆମର ଅଛି ଉପରେ ପତାକା ଲଗାଯାଏ। ଯାଇଏ ସବୁ ବର୍ଷ ନୂଆ ପତାକା ଲାଗିବ ଆଉ ଠାକୁରାଣୀଙ୍କୁ ପୂଜା କରନ୍ତି ଯାଇକି ବ୍ରାହ୍ମଣ।
ହୁଁ।
ତାପରେ ପୂଜା ସଇଁନେ ଦି ଦିନ ଆଗୁରୁ ସବୁ ବାଟ ସଫା କରିଥାନ୍ତି। ବଣରେ ନା କଣ୍ଟା ନଈ ନଟା ସବୁ ମାଡି ଯାଇଥାଏ। ବର୍ଷ ରେ ଥରେ ଯିବାକୁ ଓ
କଣ ମାନେ ଆଉ ଆଉ କୋଉ ଦିନ ବି ଯାଆନ୍ତିନି। କେବଳ ସେଇ ଗୋଟିଏ ଦିନ ହିଁ ଯାଆନ୍ତି।
ହଁ ସେ ପ୍ରଥମା ସ ଅଷ୍ଟମିରେ ଖାଲି।
ହଉ ହଉ।
ଆଉ ସଫାସୁଫି କରନ୍ତି। କରିକି ଯାଆନ୍ତି ସେଦିନ
ମାନେ କେହି ଗୋଟେ ଜଣେ ଅଧେ ଏମତି କେହି ବି ଯାଆନ୍ତିନି।
ନାଇଁ ସେମିତି ତ ଯାଆନ୍ତିନି କାଇଁ। ଯେତେବେଳେ ଏଇ ପୂଜା ଫୂଜା ହୁଏ ଆମର କାର୍ତ୍ତିକେଶ୍ଵର ପୂଜା ଆମର ମାଟି ସେଇଠୁ ସେଇ ଜଙ୍ଗଲର ପୂଜା କରା ହେଇକି ଅଣାଯାଏ। ହଁ ଆମର ଏଠି କାର୍ତ୍ତିକେଶ୍ଵର ପୂଜା ହୁଏ। କାର୍ତ୍ତିକ ମାସରେ ସେଇଠି ଯାଆନ୍ତି ଆଉ କୁମାର ପୂର୍ଣ୍ଣିମାକୁ ବି ମାଟି ଆଣନ୍ତି। ଲକ୍ଷ୍ମୀ ଠାକୁରାଣୀ ହୁଏ ତିଆରି କରନ୍ତି। ସବୁ ପୂନେଇରେ ମାଟି ଉଠାଯାଏନି।
ହଁ ଆଉ ଯୋଉ ସେଇ ହୁଡି ଚଳିକି ସେଠି କଣ କରନ୍ତି?
ସେଠି ମାନେ ସେପଟ ଆମର ଠାକୁରାଣୀ ତ ଅଛନ୍ତି। ମାନେ ଖାଲି ଯାଆନ୍ତି ସେଠି ବୁଲିବା ପାଇଁ ଏମତି ହୁଡି ଚଢନ୍ତି ତାର ଗୋଟେ ପ୍ରଥା ଅଛି ଆଗରୁ।
ମାନେ କଣ କହିଲ ସେଠି ପାହାଚ ପାହାଚ ହେଇଛି ନା ସେ ପଥର ଆଉୁଡା ଖାଉୁଡାରେ ଛାଲିକି ଯାଅ।
ନାଇଁ ପଥର ପାହାଚ ହେଇନି ଆମର ସେ ଖାଲି ପାହାଚ କରିବେ ବୋଲି କହୁଥିଲେ। ଆଉ ଏବେ ଖାଲି ପଥରରେ ଚଢୁଛନ୍ତି। ଆଉ ସେତିକିରେ ବି ବହୁତ ଖୁସି ଅଛନ୍ତିଲୋକ ଚଢିକି। ହୁଁ। ଆ ତଳେ ଏମିତି ସବୁ ବିକ୍ରି ହୁଏ। ଏଇ ପାଣି ଆଇସ୍କ୍ରିମ ବାରମଜା ଏମିତି ଭେରାଇଟିର ଚାଉମିିନ ଦୋସା।
ସବୁ ଆମର ସେଇ ଟାଇମରେ ଆସନ୍ତି ବସନ୍ତି ସବୁ ଦୋକାନ ବସାଯାଏ। ଏମିତି ସବୁ କରନ୍ତି।
ଓ ହୋ। ତାହାନେ ତମ ଜଙ୍ଗଲରୁୁ କଣ କଣ ସବୁ ପଶୁ ପକ୍ଷୀ କଣ ଅଛନ୍ତି ଏଠି?
ଆମର ଏଠି ବାଘ ନାହାନ୍ତି ଭାଲୁ ଅଛନ୍ତି। ଭାଲୁ ହରିଣ ଏଇ ଯୋଉ ଅଜଗର ଯୋଉ ସାପ ସେ ବି ଥରେ ବାହାରିଥିଲା।
ହୁଁ।
ଛୁଆରେ ଆଖି ଫିଟି ନଥିଲା ସେ ବାହାରିଥିଲା। ଆଉ ଏଇ ହାତୀ ଯେତେବେଳେ ପଳେଇ ଆସନ୍ତି ଦନ୍ତା ହାତୀ ବଣୁଆ ହାତୀ ସବୁ ସେ ସବୁ ସେ ଜଙ୍ଗଲରେ ରହିଯାଆନ୍ତି। ଆଉ ଗାଁ ଭିତରକୁ ବି ପଶି ଆସନ୍ତି ରାତିରେ ରହିଲେ କିନ୍ତୁ ଆମ ଫରେଷ୍ଟ ବାଲା ସବୁ ଜଗନ୍ତି। ମଣିଷ ମାନ ସବୁ ସୁରକ୍ଷିତ ଦବା ପାଇଁ ସବୁ ମାଇକିରେ ଡାକନ୍ତି। କହିକି ତାଙ୍କୁ ସବୁ ସତର୍କ କରାନ୍ତି ଆଉ।
ହଁ ହଁ ମାନେ ହରିଣ ଅଛନ୍ତି ନା।
ହଁ ହରିଣ ତ ବି ପଳେଇ ଆସୁଛନ୍ତି।
ବାହାରୁକୁ।
ହଁ। ବାହାରକୁ ପଳେଇ ଆସୁଛନ୍ତି। ତା ଏଇ ଖରା ଦିନେ ପାଣି ପିଇବା ପାଇଁ ଶୋଷ ହୋଉଛି। ତାଙ୍କ ଜୀବନ ବଞ୍ଚେଇବାକୁ କୋଉଠି ଟିକେ ପାଣି ମିଳିବ ବୋଲି ସେମାନେ ପଳେଇ ଆସୁଛନ୍ତି ପଳେଇ ଆସନାେ ତା ଦ୍ଵାରା କଣ ହଉଛି କୁକୁର ସବୁ ତାକୁ ତଡିକି କାମୁଡି ଦଉଛନ୍ତି ଛୁଆ ହଉ କିମ୍ବା ବଡ ହଉ କାମୁଡି ଦଉଛନ୍ତି ସେ ହ ହରିଣକୁ ଆଉ ଗୋଟେ ଗୋଟେ ଯଦି ମଣିଷ ଯିଏ ଦେଖିଲେ ତାଙ୍କୁ ଆଣିକି ଫରେଷ୍ଟ ବାଲାଙ୍କୁ ଜଣେଇ ଦିଆ ହଉଛି ଫୋନ କରିକି ସେମାନେ ଆସିକି ତାଙ୍କୁ ନେଇକି ତାଙ୍କୁ ଔଷଧ ପତ୍ର ଲଗେଇକି ରଖ ରଖିକି ତାଙ୍କୁ ପୁଣି ଛାଡ଼ି ଦଉଛନ୍ତି। ଯୋଉଗୁଡା ମରି ଯାଉଛନ୍ତି ତାଙ୍କୁ କି ଦଉଛନ୍ତି ଆଉ
ଉ ହୁଁ ହୁଁ ଆମେ ସ୍କୁଲ ରେ ପଢିଲା ବେଳେ ସେଇଠି ଗୋଟେ ହରେଣଟେ ଆସିଥିଲା ଆମ ସ୍କୁଲ ପଛ ପଟ ଆଡେ ଗେଟ ଗଟେ କହୁଥିଲେି ସେଇ ଜ ମନ ରହିଛି।
ହଁ ସେଠି ଆମର ଅଛନ୍ତି ସବୁ ଆଉ ଝିଙ୍କ ଅ ଅଛନ୍ତି।
ହୁଁ।
ଠେକୁଆ ଏମିତି ସବୁ ପ୍ରକାର ଅଛନ୍ତି ଆମେ ଦେଖୁଛୁ।
ହଁ ସେ ତମ କଣ ସେଗୁଡାରେ ଆସୁଛନ୍ତି।
ହଁ। ଝିଙ୍କ ସବୁ ଏ ରାସ୍ତା ରାସ୍ତାରେ ଗାଡି ଯେତେବେଳେ ଚବଡ ହେଇ ଦଉଛି ସବୁ ରାସ୍ତାରେ ମରିଗଲେ ତାର କାଠି ସବୁ ଆଣନ୍ତି।
ସେଟା କଣ କରନ୍ତି?
ସିରା ପରା କହନ୍ତି ସିନ୍ଦୁର ଲଗାନ୍ତି ବୋଲି ସେଥିରେ ଝିଙ୍କ କାଠିରେ
ମାନେ କଣିବ ଟାଣି ତ କେଉଡା ଆଙ୍ଗୁଳି ଭଳିଆ ମୋଟା ନତା କଣ
ନାଇଁ ଆଙ୍ଗୁଠିରୁୁ ଟିକେ ସରୁ କାଠି ଭଳିଆରେ ସେଟା ସବୁ ମୁନିଆ ମୁନିଆ ହେଇଥାଏ। ଦି ପଟଯାଙ୍ଗ ତାର ପୁରା ମୁନ ତ ଦେହରେ ଯୋଉଟା ପଶିକି ଥାଏ ସେଟା ମୁନ ଉପରକୁ ବି ଯୋଉଟା ବାହାରିଥାଏ ସେଟା ବି ମୁନି
ହୁଁ ହୁଁ।
ହଁ ସେମିତି ହେଇଥାଏ ସେ ପୁରା ଝାଡି ଦବ ମାନେ ସେ ଯଦି ଫୁଲେଇକି ଝାଡି ଦେଇଛି ମଣିଷ ଦେହରେ ବି ପଶିଯିବ ସେ କଣ୍ଟା ହଁ ସେ ଝାଡି ଦବ ଯେତେବେଳେ ବାହାରି ଆସେ ତାର ସୁରକ୍ଷିତ ସେଇଟା କେଞ୍ଚି ଦିଏ ସେଥିରେ ସେ ମଣିଷ ତାକୁ ଧରି ପାରନ୍ତିନି
ହୁଁ ହୁଁ। ହଁ ତେଣୁ ରାସ୍ତାରେ ବି ଗାଡି ଫାଡି ଇଏ ହେଇକ ମରି ମୁରା ଯାଉଛନ୍ତି ଏଁ।
ହଁ ବାଡେଇ ଦେଉଛନ୍ତି ଆଉ ହ ବହୁତ ବି ହରିଣ ଡେଇଁକି ପଳେଇ ଆସୁଛନ୍ତି ନା ଗାଡି ସେପଟେ ସବୁ ଲୋକ ଯିବା ଆସିଆ କଲା ବେଳେ ସବୁ ଗାଡି ବାଡେଇ ହେଇ ଯାଉଛନ୍ତି ଲୋକଙ୍କର ବି ବହୁତ କ୍ଷତି ହଉଛି। ଲୋକ ବାଡେଇ ଦଉଛନ୍ତି ନା। ସିଏ ସିଏ ବାଡେଇ ହେଇକି ପଳଉଛନ୍ତି ଡିଆଁ ମାରିକି ମଣିଷ ମାନଙ୍କର ଟିକେ କ୍ଷତି ହଉଛି ପଡି ଯାଉଛନ୍ତି କାହାର ଛାତି ମାଡ ହେଇଯାଉଛି ଗୋଡ ଭାଙ୍ଗି ଯାଉଛି ଗାଡିରୁ ତ ପଡିଲେ କେତେ ଦୁର୍ଘଟଣା ଜାଣିଥିବ।
ହଁ ହଁ ଆଉ ଦେଖିଆ ଆଉ ଏଇଥର ଗଲେ ତମ ଗାଁକୁ ସେଇ ଜଙ୍ଗଲ ଆଡେ ଟିକିଏ ଯିବା ଦେଖି ଆଉ।
ହଁ ଆମର ଏଠି ସବୁ ଭଲ ଜଙ୍ଗଲ ପାଖା ପାଖି ଆମର ସବୁ ଠାକୁରାଣୀ ବି ଅଛନ୍ତି ଆଉ ଏମିତି ସବୁ ଦେଖିବା ପାଇଁ ଭଲ ଜାଗା ଅଛି। ଆମର ବହୁତ ଠାକୁର ରହୁ ଚନ୍ତି ବଣରେ ସବୁ ଠାକୁର ଆମର ଅଛନ୍ତି।
ଓହୋ। ହଉ ତାହଲେ ଆଉ। ହଁ।